ହ୍ୟାଲୋ
ହଁ କଣ କରୁଚନ୍ତି?
ଆଜ୍ଞା ରୁଷେଇ ଚାଲିଚି ଆଉ ଭଲ ଅଛନ୍ତି ସମସ୍ତେ
ହଁ ଭଲ ଅଛି, ଆପଣ କେମିତି ଅଛନ୍ତି?
ହଁ ଭଲ ଅଛି।
ଆପଣଙ୍କ ଘରେ
ଘରେ ବି ସମସ୍ତେ ଭଲ ଅଛନ୍ତି, ଆପଣ କଣ କରୁଥିଲେ?
ମୁଁ ଏଇ ଟିକେ କଥା ହଉଥିଲି
ଓହୋ ଆପଣ କଣ ପାଠ ପଢୁଛନ୍ତି ନା
ମୁଁ ପ୍ଲସ ଥ୍ରୀ କରୁଚି ପ୍ଲସ ଥ୍ରୀ ଆଜ୍ଞା
ଆଉ ତାହେଲେ ସେପଟେ କେମିତି ପାଗ ବର୍ଷା ହଉଛି
ହଁ ଅବିକା ବର୍ଷା ହଉଛି
ହୁଁ
ଆମର ବି ତ ବର୍ଷା ଚାଲିଛି ସବୁ କେତେବେଳେ ବର୍ଷା ହଇଯାଉଛି ଜୋର କେତେବେଡେ ଘଡଘଡି ହଉଛି କେତେବେଳେ ଖାଲି ବର୍ଷା ହେଇକି ମାନେ ଆଉ ଖାଲି ବର୍ଷା ହଉଛି
ନାଇଁ ଆମ ଆଡ଼େ ଜୋରେ ହଉନି କିନ୍ତୁ ଟିକେ ଟିକେ ହଉଚି ଆଉ ହଉଛି ସକାଳେ କିନ୍ତୁ ଛାଡ଼ି ଦେଇଛି ଆଉ
ହୁଁ ବର୍ଷା ଦିନରେ ବି ତ କଲେଜ ଯିବା ଆସିବା ଭାରି କଷ୍ଟ ହଉଥିବ ନୁ ବର୍ଷାରେ
ଯାଇନି ହଁ ଆପଣ କଣ ଆପଣ କଣ ରୁଷେଇ କରୁଛନ୍ତିୁ
ମୁଁ ଆଜି ଖେଚୁଡି ଭାତ କରୁଛି ଟମାଟୋ ଖଟା ଆଉ ପାମ୍ପଡ଼ ଛାଣିବି
ହୁଁ
ଏଇ ଜଷ୍ଟ ଏବେ ଖେଚୁଡି ଟା ବସଉଛି ହେଲେ ପିଲାମାନେ ଆସିଲା ବେଳକୁ ଠିକ୍ ହେଇ ଯାଇଥିବ ଆଉ।
ଆପଣଙ୍କର ପୁଅ ଝିଅ ଅଛନ୍ତି?
ଆଜ୍ଞା। ଆମର ସବୁ ପୁଅ ଝିଅ ସବୁ ସ୍କୁଲ ଯାଇଛନ୍ତି। ଆଉ ଆପଣ କୁଆଡ଼େ ଯାଇଛନ୍ତି ବୁଲାବୁଲି ନା ଯାଇ ନାହାନ୍ତି?
ମୁଁ ବୁଲାବୁଲି କରିଲି ସେଇ ରଜ ଟାଇମରେ ଆଉ କରିନି ତାପରେ। ଆଉ ପାଖରେ ଗୋଟେ ଜାଗାରେ ହଉଥିଲା ବାଣିଜ୍ୟ ମେଳା
ହୁଁ।
ସେଇଠିକି ଯାଇଥିଲୁ ଟିକେ ବୁଲିବା ପାଇଁ ଆଉ।
ହୁଁ, ତାହେଲେ ଆପଣ ସେପଟେ କେମତି ରଜ ପାଳନ କରୁଛନ୍ତି? ରଜଟା ତ ଆମର ଓଡିଶ ର ଗୋଟେ ମେନ୍ ପର୍ବ ହଉଛି। କିନ୍ତୁ ପାଳନା ସବୁ ଜାଗାରେ ସବୁ ଅଲଗା ଅଲଗା କରିଛନ୍ତି ନା। ତ ଆପଣ ସେପଟେ କେମିତି ସବୁ ରଜ ପାଳନ କରାହଉଛି?
ଅ ଭଲ। ଗାଁରେ ହୁଏ ଭଲ କିନ୍ତୁ ମୁଁ ଯାଇନି ଏ ବର୍ଷ ଗାଁକୁ।
ଆଚ୍ଛା ଆପଣ ତାହେଲେ ଟାଉନ ବାହାରେ ରହୁଛନ୍ତି ନା?
ହଁ ଟାଉନ ରେ।
ହଁ ଟାଉନରେ ବି ତ ମୁଁ ବି ଅଛି କିନ୍ତୁ ଏଇ ଯୋଉ ସବୁ ପାର୍କ-ଫାର୍କ ରେ ସବୁ ଦୋଳି ଲାଗିଥାଏ। ମଲ୍ ରେ ସବୁ ରଜ ଉତ୍ସବ ପାଳନ କରୁଛନ୍ତି, ଆମର ଡାନ୍ସ ହଉ ଛି ତାପରେ ଏଇ ଯୋଉ ସ୍ତ୍ରୀ ଲୋକଙ୍କ ପାଇଁ ପିଠା, ପଣା-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
ସବୁ ମାନେ ଉ ଉ ଭାଗ ନଉଛନ୍ତି ସବୁ ପ୍ରତିଯୋଗିତାରେ।
ହୁଁ।
ଆମର ତ ଝିଅ ଭାଗ ନେଇଥିଲା ସେକେଣ୍ଡ ପ୍ରାଇଜ ଆଣିଛି ଆମର ଯୋଉ ଡାନ୍ସ ପ୍ରତିଯୋଗିତାରେ। ଆଉ ସବୁ ଏମିତି ଶଙ୍ଖ ଫୁଙ୍କିବା, ହୁଳାହୁଳି ଦେବା ସବୁ ତ ହଁ ମାନେ ପ୍ର ତିଯୋଗିତା ରହୁଛି ନା। ଆମର ଗାଁ ନହେଲେ ବି ସହରରେ ବି ଆମର ବହୁତ ବଢିଆ ସେ ପାଳନ ହଉଛି।
ହୁଁ କେନ୍ତି ପାଳନ ହେଉଛି ଟିକେ କହୁନାହାନ୍ତି?
ହଁ କହିଲି ବା ମୁଁ କହିଲି ପାର୍କ-ଫାର୍କ ରେ ସବୁ ଦୋଳି ଲାଗୁଛି ତାପରେ ଆମର, ଆଜ୍ଞା?
କହିଲି ପାର୍କ ରେ ବି?
ହୁଁ, ପାର୍କରେ ଦୋଳି ଲାଗୁଛି। କାହିଁକି ନା ସହରରେ ତ ସେମିତି ସୁବିଧା ଥାଇନି ନା। ଯେ ଗଛ ବଡ ବଡ ଗଛରେ ଯୋଉ ଦୋଳି ଲାଗ ଲାଗନ୍ତି ସେଠି ତ ସୁବିଧା ହୁଏନି ତେଣୁ ପାର୍କ ରେ ସବୁ ଦୋଳି ସଜାସଜି କରନ୍ତି। ତାପରେ ଯୋଉ ଆମର କଣ କହନ୍ତି ମଲ ରେ ମଲରେ ସବୁ ଦୋଳି-ଫୋଳି ଲାଗିଚି।
ମଲରେ ଯୋଉ ସପିଂ ମଲ ନାଇଁ କି?
ଆଜ୍ଞା ଆଜ୍ଞା ସପିଂ ମଲରେ ବି ଆମର ପ୍ରୋଗ୍ରାମ ସବୁ ରଖୁଛନ୍ତି। ମାନେ ପିଲାମାନେ କି ସ୍ତ୍ରୀ ଲୋକ ମାନେ ଯାଇକି ତମେ ଇଏ କରିପାରିବ ଭାଗ ନେଇପାରିବ। ବହୁତ ସାରା ପ୍ରାଇଜ ବି ରଖୁଛନ୍ତି ବଢିଆ ବଢିଆ ସବୁ ପଇସା ରୁ ନେଇକି ସବୁ ପ୍ରାଇଜ ବି ରହୁଛି। ଆଉ ଶଙ୍ଖ ଫୁଙ୍କିବା, ହୁଳହୁଳି ପକେଇବା, ତାପରେ ପିଠା ବନେଇବା ଏ ପିଠା ବନେଇବାରେ ବି ପ୍ରତିଯୋଗିତା ରହୁଛି।
ଭଲ।
ମାନେ ଯୋଉ ତିନି ତିନି ଦିନ ଆମର ଯୋଉ ରଜ ଟା ଯୋଉ ପାଳନ ହଉଚି ମାନେ ତିନି ଦିନି ଯାକ ସବୁ ମାନେ ବଢିଆ ସେ ସବୁ ଆଁ ମାନେ ପିଠା ପଣା ଖାଇକି ଘରୁ ସବୁ ବାହାରି ଯାଉଚନ୍ତି ଶୀଘ୍ର ବୁଲାବୁଲି କରିକି ସବୁ ବୁଲାବୁଲି କରିକି ଆସିଲା ବେଳକୁ ସନ୍ଧ୍ୟା ହେଇଯାଉଚି। ମାନେ ସବୁ ଯାଉଛନ୍ତି ସବୁ ଜାଗା ଜାଗାରେ ପ ମାନେ ଆମର ପ୍ରତିଯୋଗିତା ଚାଲିଛି ପ୍ରୋଗ୍ରାମ ଚାଲିଛି ସବୁ।
ଆଉ କଁ ଖାଇଚନ୍ତି?
ଆମର ଆଜି ସଖାଳେ ହେଇଥିଲା ଉପ୍ ମା ତରକାରୀ। ଆଉ ଏବେ ତ ଖେଚୁଡି ଭାତ ହବ। ଆଉ ଆପଣ କଣ ଖାଇଛନ୍ତି?
ହୁଁ ମୁଁ ପଖାଳ କୁ ଶାଗ ଖାଇଚି।
ଆ ଭଲ ବଢିଆ ଖାଇବାର ନା ଆଉ ସେଟା ତ ଆମର ଓଡିଆ ଘରର ଫାଷ୍ଟ୍ ମାନେ ଭଲ ଖାଇବାର ଯେଟାକୁ କୁହାଯାଏ।
ହଁ। ନାଇଁ ଭୋକ ହେଲା ପେଟ ଗରମ୍ ହେଇଯାଉଚି ନା ମୋ ରାତି ଟାଇମ୍ ଟା ରେ ତ ସେଇଥିପାଇଁ ହଁ ଖାଇଦେଲି ପଖାଳ ଉ।
ଆଚ୍ଛା। ଆମେ ବି ଏଠି ଖାଉ ଆମେ ବି ଖାଉ ମାନେ କେତେବେଳେେ ଏମ୍ ତି ଭାତ ଯିଦି ଟିକେ ବଡିଗଲା ତାକୁ ଆମେ ବି ପାଣି ଢାଲିକି ରଖିଦଉ ଆଉ ଏଁ ତା ପରଦିନ ଏଇ ଯେମିତି କାଲି ବାର ଅଛି ଯି ଆଜି ଭାତ ଯିଦି କରିଥାନ୍ତି ଆମେ ବି ପଖାଳ କରିଦେଇଥାନ୍ତୁ କାଲି ଯେମିତି ମାଛ ଭଜା ହେଲା କି ଶାଗ ଭଜା ହେଲା କାଲି ଆମର ହାଟ ପାାଳି ବି ଅଛି। ହାଟରେ ବି ଆମର ବଢିଆ ଫ୍ରେଶ୍ ଶାଗ ଆସୁଛି ନା।
ଆଜ୍ଞା ଆଜ୍ଞା।
ଗାଁ ସାଇଡ୍ ରେ ତ ଏବେ ବର୍ଷା ହେଲାଣି ଲୋକ ସବୁ ଚାଷ ବାସ କରୁଥିବେ ଘରେ ବି ଲଗଉଥିବେ ନା କି? ଉ ସହରରେ ତ ଏତେ ସୁବିଧା ନାହିଁ କିନ୍ତୁ ତଥାପି କିଣା ସବୁ ମିଳିଯାଉଛି ଆଉ।
କିଣୁଚନ୍ତି ସମସ୍ତେ ଆମେ ବି ମୋ ସାଙ୍ଗମାନେ ଯାଇକିନି କିଣାକିଣି
ହୁଁ। ଆଉ ତାହେଲେ ଆପଣ ଛୁଟିରେ ଘରୁକୁ ଯାନ୍ତି ନା ସେଇଠି ସମସ୍ତେ ରହୁଚନ୍ତି?
ଦୁଇ ଛକ ରବ୍ ବାରେ ଯାଏ ନାଇଁ ଦେଖିବା କାଲି ଆଡେ ହବ ଯଦି ଯିବୁ ଆଉ।
ଆଚ୍ଛା। କଣ ଏବେ ଛୁଟି ପାଇଁ ନା ଏକଜାମ୍ କେବେ ହଉଚି ଆପଣଙ୍କର ସବୁ କଲେଜରେ? ଆଚ୍ଛା ସରିଲାଣିି ହୁଁ ହୁଁ।
ଫାଷ୍ଟ୍ ଇୟର ପଡ଼ୁଚି।
ହୁଁ।
ଆଉ ସେକେଣ୍ଡ୍ ସେମିଷ୍ଟାରେ ଏକଜାମ୍ ଏପର୍ଯ୍ୟନ୍ତ ହେଇନି ଖାଲି ଯା ଫାଷ୍ଟ୍ ସେମିଷ୍ଟାର ସରିସାରିଲାଣି। ଆମର ଟିକେ ଆଗ ରିଆଡ୍ ମିସନ ଅଛି ତ ରିଆଡ୍ ମିସନ କରିଦେଲୁ। ଦେଖାାଯାଉ କେବେ ଇଏ ହବ ଆଉ ଆଉ ଅବିକା ତ କିଛି ନାହିଁ ନା ମୁଁ ମୁଁ ତ ରେଗୁଲାର ବି ଏମିତି ଯାଏନି କେତେଥର ପନ୍ଦର ଦିନ କେତେଥର ଏମତି କୋଡ଼ିଏ ଦିନ ଖଣ୍ଡେ ଏମିତି ଯାଏ ଆଉ।
ଆଛା ଆଚ୍ଛା ଆଉ ଭବିଷ୍ୟତ୍ ରେ ପାଠ ପଢ଼ିକରି କଣ ବଣିବାକୁ ଚାହୁଛନ୍ତି?
ହବା ଆଉ ଏପର୍ଯ୍ୟନ୍ତ ହୁଁ ସେଇଟା ପାଇଁ ପକେଇ ପାରୁନି ଯେହେତୁ ମୋର ୱେଟ୍ କମ୍ ଟିକେ ଅଛି।
ଆଚ୍ଛା ଆଚ୍ଛା। ହଉ କିଛି କଥା ନି ସମୟ ହେଲେ ଠିକ୍ ହେଇଯିବ।
ହଁ ଆଲରେଡି ଠିକ୍ ଇଏ କରିଚୁ କିଛି କିଛି ଜାଗାରେ
ହୁଁ ଚେଷ୍ଟା କରୁଥିବେ ସବୁବେଳେ ଚେଷ୍ଟା କରୁଥିବେ ଭଲ କିଛି ଅ ହବା ପାଇଁ ପାଠ ପଢ଼ିକି କିଛି ଗୋଟେ ଭଲ ଚାକିର ବାକିରି ଯେମିତି ହବ।
ହଁ।
ମା ବାପା ଏତେ କଷ୍ଟ କରିକି ପାଠ ପଢ଼ଉଛନ୍ତି।
ହଁ।
ତାପରେ ଆପଣ କୁଆଡ଼େ ଯାଇଛନ୍ତି ବାହାରକୁ ବୁଲାବୁଲି ସବୁ?
ହୁଁ ପୁରୀ ବାଲେଶ୍ଵରରୁ ଯଉ ଇଏ ଜାଗା ଏଟା କଣ ତ?
ଇ ମାନିବ ଇମତି ରେ?
ନାଇଁ ନାଇଁ ସେଇଟା ନଦୀଟା ସମୁଦ୍ର ଟା। ଚାନ୍ଦି ହଁ ସେଇଠି ଆଉ ତାପରେ ଏଇ ପୁରୀ ପୁରୀ ତ ଯାଇକିନା ସାଙ୍ଗମାନଙ୍କ ସହିତ ବୁଲିଚୁ।
କପିଳାଶ ଆଡ଼େ ଯାଉ ସେଇଟା କପିଳାଶଟା କେତେବେଳେ ବର୍ଷକୁ ତିନି ଚାରି ହେଇଯିବ କେତେବେଳେ ପାଞ୍ଚ ଛଅ ଥର ହେଇଯିବ ଏମିତି ଆଉ
ଆଚ୍ଛା ଆଚ୍ଛା। ତାହେଲେ ବର୍ଷା ଫର୍ଷା ହଉଛି ତାହେଲେ ଘରେ ଚାଷ ବାସ ସବୁ କରୁଛନ୍ତି?
ହୁଁ ମୋ ଅଜ୍ୟାଙ୍ଗ ଘରେ ଘର ଅଜାଙ୍କ ଘର ମାନେ ଘର ଘର କରିଛନ୍ତି। ତା ଚାରିପଟେ ପା ବାଉଣ୍ଡରି ବୁଲେଇ ଦେଇଛନ୍ତି। ମେନ୍ ଗେଟ୍ ଅଛି କିନ୍ତୁ ଘରଟା କଣ ଏତେ ବଡ଼ କି ଯେତେ ତାହେଲେ ବି ଗୋଟେ ଜାଗାରେ ଘର ହଁ ଦି ବଖରା କି ତିନି ବଖରା ଖଣ୍ଡେ ଏମତି ରହିବ ତ ତା ଆଉ ଯେତେ ସବୁ ଜାଗାରେ ମାଟିଟା ଭଲ ଅଛି ଯେମିତି ଦେଖିଥାନ୍ତି ଧାନ ଚା ଯଉ ମାଟିଟା ତ ସେଇ ଜାଗା କେମିତିଆ ମାଟି ଅଛି ତ ଗୋଟେ ଜାଗାରେ ଆମର ଏମିତି ଆର ବର୍ଷ ମୋ ଅଜା ଘର କରିଦେଇଥିଲେ ଇଏ ସେଇଆ କଣ ତ ଏଇ ଯ ବଡ ବଡ ଗଛ ହୁଏ ଡାଲି ଗଛ
ହୁଁ ହୁଁ
ସେଇ ଡାଲି ଗଛ ହରଡ଼ ଡାଲି ନୁହ ସେଇ ଚାଷ କରିଥିଲୁ। ଆଉ ଗୋଟେ ଜାଗାରେ ମକା ଚାଷ କରିଥିଲେ ଆଉ
ଆଉ ସୋରିଷ ପରିଷ ଲଗାନ୍ତି? ସୋରିଷ ଗଛ ଲଗଉଛନ୍ତି ସୋରିଷ ଫୁଲ ଗୁଡ଼ା ଫୁଟୁଥିଲେ ବିଲ ଟା କେତେ ସୁନ୍ଦର ଦେଖା ଯାଉଥିବ ନୁହଁ କି?
ହଁ ବିଲ ବିିଲ ହେଟ ହଁ ବିଲ ମାନେ ମୋ ଅଜା ଘର ବିଲ ଆଜ୍ଞା।
ଘର ପାଖରେ ହିଁ ନା।
ବିଲରେ ଆମର କରନ୍ତି ବୋଧେ ମୁଁ କେବେ ଦେଖିନି କି ଜାଣିନି ଯାଇନି କେବେ।
ହୁଁ ହୁଁ ହୁଁ ଆପଣ ତ ପାଠ ପଢିଲେ ଆଉ ହେଲେ ବି ଟିକେ ଟିକେ। ଟିକେ ମାନେ ସେଇଗୁଡା ସିଏ ସବୁ ଦେଖିବା କଥା ହେଲେ ଦେଖିଲେ ସିନା ଜାଣିବେ। କୋଉ ଗଛ ଟା କେମିତି ଦେଖା ଯାଉଛି କେମିତି କଣ ଚାଷ କରୁଛନ୍ତି ତ ସେ। ଫସଲ ତାର ନା କଣ।
ଉ ମୋତେ ଆଜି ଯାଏ ଭଲରେ ପନିପରିବା ନିହାତି ନିହାତି ।
ହଁ ସେଇଥିପାଇଁ କହିଲି ପା। ସେଇଥିପାଇଁ ହିଁ କହିଲି ମାନେ ପିଲାମାନେ ସବୁ ପାଠ ପଢିଥିଲା ବେଳେ ସବୁ ମାନେ। ସବୁ ଜିନିଷ ଟା ଜାଣିିନଥାନ୍ତି ନା ଆପଣଙ୍କୁ କହୁଛି ଆପଣ ହ। ହସିବେ ଆମର ଯି ଯା ଫାଷ୍ଟ ରେ ଯୋଉ ଘରଟା ଆମେ ରେଣ୍ଟରେ ରହୁଥିଲୁ ସେ ପିଲା। ଟା ନାଇଣ୍ଟିରେ ନାଇଣ୍ଟି ଏଇଟ୍ ପଏଣ୍ଟ ନାଇନ୍ ପରସେଣ୍ଟ୍ ପାଖାପାଖି ର। ମାର୍ ବୁଝିଲେ କିନ୍ତୁ ସେ ଜାଣିନାହାନ୍ତି ଲେମ୍ବୁ ଗଛ। ଗଛ କେମିତି ବୋଲି। ବୁଝିଲେ ସେଇଥିପାଇଁ ଘର ନଲେଜ୍ ସାଙ୍ଗରେ ବାହାର ନଲେଜ୍ ଯେମିତି ଦରକାର ସେମିତି। ବାହାର ନଲେଜ୍ ସାଙ୍ଗରେ ପନିର ପରିବା ସବୁ ଦରକାର ଆଚ୍ଛା ଠିକ୍ ଅଛି ଆଜ୍ଞା। ଆଜ୍ଞା ମୁଁ ରହୁଛି ଆଉ ପରେ କଥା ହବା ଆଉ ଥରେ କେତେବେଳେ। ଆଜ୍ଞା।
ଥିଲା